ହ୍ୟାଲୋ।
ଆପଣଙ୍କୁ ସେ କାନର ଯନ୍ତ୍ରରେ ଆପଣଙ୍କୁ ମୋ କଥା ପୁରା ସ୍ପଷ୍ଟ ଭାବରେ ଶୁଭୁଛି।
ଆଜ୍ଞା ଆପଣ ସେ ଯେଉଁ କାନରେ ଯେଉଁ ଯନ୍ତ୍ରଟା ଦିଆହେଉଛି। ମାନେ ମତେ ପୁରା କ୍ଲିଅର ଶୁଭୁଛି। ମାନେ ମୁଁ ଦେଲାବେେଳକୁ ମନେ ମନେ ଭାବୁଛି ଏଇ ଯେଉଁ କାଲା ମାନେ ସବୁ ଦିଅନ୍ତିନ। ଏ ସବୁ କାନରେ ଦେଇଥିବେ ଦେଇକି ସବୁ ହାଁ ହାଁ ହୁଅନ୍ତି ଯେଉ। ସେ କାନଡ଼ ଦେଇଦିଉ ଶୁଣନ୍ତି ମୋତେ ଲାଗୁଛି ସେଇଭଳିଆ ଯେମିତି ମୁଁ ହେ କାଲା ଟ କି ମତେ ଦେଇଛନ୍ତି ଶୁଆ ଏଇଭଳିଆ ଯନ୍ତ୍ରଟି ବୁଝିଲେ କି ଆଜ।
ହଁ ଏଇଟା ମଜା କଥା ଆପଣ କହିଲେ ନାଇଁ ସେ କଣ ହଉଛି ନା। ଯେହେତୁ ମାନେ ଯେହେତୁ ଆପଣଙ୍କର ସେ ଯୋଉ କାନର ଯନ୍ତ୍ର ଦେବାର ଅଭ୍ୟାସ ନାହିଁ ସେଇଥିପାଇଁ ଆପଣଙ୍କୁ ସେମିତି ଲାଗୁଥିବ ହେଲେ ବ୍ୟସ୍ତ ହୁଅନ୍ତୁନି ଆସ୍ତେ ଆସ୍ତେ ସବୁ ଅଭ୍ୟାସ ହେଇଯିବ। ତାପରେ ବି ଅଭ୍ୟାସ ହବା ବି ମଧ୍ୟ କିଛି ଆବଶ୍ୟକ ନାହିଁ କାହିଁକି ନା ଆମର କାମ ଆଉ କିଛି ଦିନ ମଧ୍ୟରେ ସରିଯିବ। ତାପରେ ଆପଣଙ୍କୁ ଏଇ ସବୁ ବ୍ୟବହାର କରିବାକୁ ପଡିବନି। ଯଦି ଆପଣ କେବେ ଏଇ ସବୁ ବ୍ୟବହାର କରିବେ ତାହେଲେ ଆପଣ ଯୋଉ ଯାଉଛନ୍ତି କାମକୁ ସେଇଠି ଫାଙ୍କା ଟାଇମ ରେ ବସିକି ଆପଣ ବ୍ୟବହାର କରିବେ। ଶୁଣନ୍ତୁ ସେଠି ତ ଆପଣଙ୍କର ବହୁତ ଚିହ୍ନ ହେଇଯିବନି। ଆପଣ ଗୋଟେ କାମ କରିବେ କି? ମାନେ ସେଠି ଯେତିକି ଜଣ ଆପଣଙ୍କର ଚିହ୍ନା ସବୁ ହେଲେଣି ଆପଣ ଗୋଟେ କାମ କରନ୍ତୁ। ମାନେ ତାଙ୍କ ଭିତରୁ ଜଣକୁ କହିବେ ଆପଣଙ୍କ ପାଇଁ ମୁଁ ଗୋଟେ। ହଁ ପରେ ଦେଖିକି ଗୋଟେ ଭଲ ଅଳ୍ପ ଟଙ୍କିଆ ଫୋନ ମାନେ ପାଞ୍ଚ ଛଅ ଭିତରେ ଗୋଟେ ଛୋଟ ଫୋନଟେ କିଣିଦେବି କାରଣ ଆପଣ ସେଠି ଖାଲିରେ ବସୁଚନ୍ତି ନା ତ ଆପଣ ସେଠି କଣ କରିବେ ନା ଯେତେବେଳେ ମୁଁ ଖୋଲିକି ଦେବି ଆପଣ ସେମାନଙ୍କ ଭିତରୁ କାହାକୁ ଜଣଙ୍କୁ କହିବେ କି ଏଠି ଯଦି ୱାଏ ଫାଏ ଅଛି ତାହେଲେ ୱାଇଫାଇ କନେକ୍ଟ କରିଦିଅ ମୁଁ ବସିକି ଏଠି ଏଁ ଫୋନ ଦେଖିବି। ଆଉ ମତେ ଲାଗୁଚି ଯେହେତୁ ଆପଣ ଏଡେ ବଡ କମ୍ପାନୀରେ ଅଛନ୍ତି ତାଙ୍କର ୱାଇ ଫାଇ ତ ଯେମିତି ହେଲେ ବି ଥିବ ବୁଝିଲେ ତ ମୁଁ କଣ କହିଲି?
ହଁ ଆପଣ କହିଲେ ଯେ ମୁଁ ଏବେ ଟିକେ ନୂଆ ଯାଇଚି ତ ତେଣୁ ଏତେ ଶୀଘ୍ର କହିଦେଲେ ସେ କାଳେ ଖରାପ ଭାବିବେ ମୁଁ ମନେ ମନେ ସେୟା ଭାବୁ ଚି କାରଣ ଦେଖିଆ ମୁଁ ତଥାପି ଚେଷ୍ଟା କରିବି ଯେତିକି ଜଣ ସହିତ ମିଶିଲିଣି ସେମାନଙ୍କୁ କହିବି ସେମାନେ କୋହୁଚନ୍ତି ଦେଖିଆ ଯଦି ହବ ୱାଇଫାଇ ଥିବ ତ ତାହେଲେ ମୁଁ ତମକୁ ଜଣେଇବି। ତାହାଲେ କରିଦବା ଆଜ୍ଞା ଯେଉ ଫୋନ ଅ ପକେଟରେ ପୁରେଇ ଦେଇକି ଯୋଉ କାନରେ ଦେଇକି କଥା ହୋଉଚନ୍ତି ଗୋଟେ ଖାଲି ଏଇ ଯୋଉ ଚାମୁଚ ଭଳିଆ ଗୋଟେ ନଗେଇ ଦେଇକି ସେଇଟା ଆଜ୍ଞା କଣ ଆଜ୍ଞା ଯୋଉ ଚାମୁଚ ଭଳିଆ ଯୋଉ ଲଗୋଉଚନ୍ତି।
ହଁ ସେଇଟାକୁ ବି ଇୟର ବଡ କୁହନ୍ତି। ଆପଣଙ୍କ ପାଇଁ ନହଲେ ମୁଁ ସେମିତି ବି ଗୋଟେ ଅ ଆଣିଦେବି ଆପଣ ସେଇଟା ବି ବ୍ୟବହାର କରିପାରିବେ। ହେଲେ ସେଟା ବ୍ୟବହାର କରିବା ଦ୍ଵାରା ଆପଣଙ୍କୁ ମାନେ ଆବାଜ ଗୁଡାକ ଫୋନର ଆବାଜ ହେଲା କି କାହା ସହିତ କଥା ହବାର ଆବାଜ ହେଲା ବୋହୁତ ଜୋରସେ ଶୁଭିବ। ଯେହେତୁ ବୋହୁତ ଜୋରସେ ଶୁଭିବ ଆପଣଙ୍କୁ ସେଇଟା ଟିକେ ଭଲ ଲାଗିବନି କିନ୍ତୁ ଆପଣ ବେଶୀ ଜୋଓରେ ସାଉଣ୍ଡରେ ଅଫିସରେ ଶୁଣିବା ବିନା ଆପଣ କାନରେ କିଛି ଗୋଟେ ଦେଇକି ଶୁଣିଲେ ଭଲ। ଆଉ ସବୁଠୁ ଭଲ ହୋଉଚି ଏଇ ଯୋଉ ଆପଣଙ୍କର ସାନ ଝିଅ ଦୋଉ ଧଳାର ଦିଅ ଦୋଉଚି ସେମି ସେଗୁଡ଼ାକ ଆଗକାଳାୟ ଜିନିଷ ଆଉ ସେଇଗୁଡାକ ଦେଲେ ଏ କାନର ଟିକେ ଏତେ ପ୍ରଭାବ ପଡେ ନାହିଁ କଣ ହିରୋ ହିରୋଇନ ମାନେ ମଧ୍ୟ କେତେବେଳେ ମାନେ ସେଇ ସବୁ ବ୍ୟବହାର କରୁଚନ୍ତି ଆଗକାଳିଆ ଇୟରକଡ ଗୁଡାକ। ଆଉ ସେମାନେ ଏମିତିଆ ବ୍ୟବହାର କରୁନାହାନ୍ତି ବୁଝିଲେ ତ ମୁଁ ଯାହା କହିଲି।
ହଁ ଆପଣ କହିଲେ ଆପଣ ଯୋଉ ମୋ ସାନ ଝିଅ କଥା କହିଲେ ଦେଖନ୍ତୁ ସିଏ ଯୋଉଟା କାନରେ ଦେଇକି ଶୁଣୁଚି ସେଇଟା ତ ମତେ ବୋହୁତ ବଢ଼ିଆ ଲାଗୁଚି କାରଣ ଆ ଆପଣ ଜାଣିଚନ୍ତି ନାହିଁ ମୋ ସାନ ଝିଅଟି ଭାରି ସାଧାସିଧା ପିଲା ଆଉ ଭାରି ଚୁପଚାପ ଭାରି ଗୁମସୁମ୍ ସେ ବଡ଼ ପାଟି କରେନି। ଆଉ ଧିର ସ୍ଥିର ତାର ପୋଷାକ ପରିଚ୍ଛଦ ଦେଖିବେ ପୁରା ଅତି ସାଧାରଣ। ମାନେ ତାର ଏତେ ମାନେ ତାର ନର୍ମାଲ୍ ତା ଜୋତାଗୁଡ଼ିକ ଦେଖିବେ ପୁରା ପ୍ଲେନ୍ ସାଇଜିର ସେ ପିଲାଟି ପୁରା ଅତିମାନେ ମାନେ ତା ଚାଲିବା ତା ବସିବା ତାର କଥାବାର୍ତ୍ତା ତାର ସବୁ ଧିର ସ୍ଥିର। ସେଇ ଭିତରେ ତାର ମାନେ ତାର ଠିକ୍ ତାର ବୋହୁତ ଆକ୍ଟିଭ ଅଛି ସେ ସବୁ କାମ ସୁରୁଖୁରୁରେ କରେ କିନ୍ତୁ ସେ ଦେଖେ ହେଇକି ସାର୍ଟ ପ୍ୟାଣ୍ଟ ପିନ୍ଧିବା ସେ ତାର ନର୍ମାଲ ସାର୍ଟ ପ୍ୟାଣ୍ଟ ପିନ୍ଧିବା। ତା ଜୋତା ବି ସବୁ ସେୟା ସେ ବୋହୁତ ଭଲ ପିଲା ତେଣୁ ତା ସିଏ ତା ମନ ମୁତାବକ ସେ ଦିନଷ କିଣେ ଆଉ ସିଏ ସେଇ ଯୋଉ ଇୟର ଫୋନଟା କିଣିଚି ସେ ତା ମନ ମୁତାବକ କିଣିଚି ଆଉ। ଆଉ ଆମ ତଳଘରେ ଯୋଉ ମାନେ ପିଲାଟି ଅଛି ଯୋଉ ଯୋଉ ପୁଢୁଚି ଇସ୍କୁଲରେ ସେଇ ପିଲାଟି କୁହନି ସେ ସେ ଅତି ବଦମାସି ସିଏ କଣ କରିବ ଖାଲି ମୋଟାାମୋଟା ଜୋତା ପିନ୍ଧିବ ଚାଲିପାରୁ ନଥିବ ଗୋଡ଼ ମୋଡ଼ି ହେଇ ଯାଉଥିବ। ଆଉ ଡ୍ରେସ୍ ପିନ୍ଧିବ ଯେ ଏମିତିଆ ଷ୍ଟାଇଲ କରିକି ଆଉ ଗୋଟେ ହିରୋଇନ୍ ଆଉଛି କି। ଏନ୍ତିଆ ଷ୍ଟାଇଲ ଜାଣିଛନ୍ତି ଆଜ୍ଞା।
ଓହୋ ଏମିତି କଥା ତାହେଲେ ତାହେଲେ ଆପଣ ଆପଣଙ୍କ ସାନ ଝିଅକୁ ବୋଧେ ଭଲରେ ଜାଣିନାହାନ୍ତି ସିଏ କେତେ ଚଣ୍ଡୀ ମାଗନା ତାକୁ ତାକୁ ତା ବଡ ଭଉଣୀ ଚଣ୍ଡି ବୋଲି ଡାକେନି ସେ ସତରେ ଚଣ୍ଡି ବୋଲି ତାକୁ ତା ବଡ ଭଉଣୀ ଚଣ୍ଡୀ ବୋଲି ଡାକେ। ହେଲେ ଆପଣଙ୍କର ତଳ ଘରେ ଥିବା ସେ ଯୋଉ ସାନ ଝିଅଟି ଯିଏ ସ୍କୁଲ ରେ ପଢୁଛି ମାନେ ବିଦ୍ୟାଳୟରେ ପଢ଼ୁଛି। ଆଁ ସିଏ ତ ବହୁତ ଭଲ ଆପଣ କଣ ଏମିତି ତା ବିଷୟରେ କହୁଛନ୍ତି। କି ସେ ବହୁତ ଷ୍ଟାଇଲ ମାରେ ସେ ତ ପୁରା ନିରୀହ ସରଳ ଛୁଆ ଟେ ମାଛିକୁ ମ ବୋଲି ବି କୁହେନି ମୁଁ ଠିକ୍ କହିଲି ନା।
ହଁ ଆପଣ କହିଲେ ଯେ ତଳ ଘର ଝିଅ ଭଲ ପିଲାଟେ। ଯେ ସେ ସବୁଥିରେ ଭଲ କାମ ଫାମ ଯେଉଁ କାମ ସବୁ କହିବ ସେ ସେଥିରେ ଭଲ କିନ୍ତୁ ତାର ଗୋଟେ ବଦମାସି ଗୁଣ ଅଛି ସେ କାହା ଛାତ ଉପରେ ଚଢ଼ି ଫୁଲ ଛିଡ଼େଇ ଆଣେ କାହା ପାଣି ଟ୍ୟାପ ଖୋଲିକି ପାଣି ଇଏ କର। ଆଉ ନହେଲେ କାହା ଜିନିଷ ଭାଙ୍ଗିଦେ ସେ ଯୋଉ ଜିନିଷରେ ହାତ ଆଜ୍ଞା ମାରିବ ସେ ସେ ଜିନିଷ ଭାଙ୍ଗିିବ। ସେ ତାର ଗୋଟେ ଏଇ ଗୋଟେ ଖରାପ ଗୁଣ ଅଛି ନା ଆଉ ସବୁ ଗୁଣରେ ଏ ଖାଇବା ପିଇବାଠୁ ଆରମ୍ଭ କରିକି ତାର ମାନେ ପାଠ ପଢ଼ିବା ହେଲା ନହେଲେ କଣ ଗୋଟେ କହିଲେ ସେ କରିଦବ ସେ ସବୁ ଦୃଷ୍ଟିରେ ସେ ଭାରିି ଇଏ ଆଉ କାହାକୁ କଣ ମାନେ କଥା କହିବ ସେ ଛାଡ଼ିବନି ସିଏ ପୁରା ଇଏ। ଆଉ ଯୋଉ ମୋ ସାନ ଝିଅ କଥା କହିଲେ ମୁଁ ଚିହ୍ନିନି ମୁଁ ଆଜ୍ଞା ଠିକ୍ ଚିହ୍ନିଚି ତାକୁ। ଆପଣଙ୍କୁ ଯୋଉ ଚଣ୍ଡୀ କୁହନ୍ତି। ଯେମିତି ଆପଣ ଚଣ୍ଡୀ କହନ୍ତି ସେମିତି ମାଡ଼ ଖାଆନ୍ତି ଖୋବା ଖାଆନ୍ତି ତେଣୁ ଆପଣ ଚଣ୍ଡୀ କହୁଛନ୍ତି। ଯେମିତି ଖୋବା ଖିଉଛନ୍ତି ତମକୁ ଧମକଉଛି ଆପଣ ଏଇଟା ଦେଖିନାହାନ୍ତି। ସିଏ ଯେତେବେଳେ ଛୋଟ ପିଲା ଥିଲା। ଏ ଯେତେବେଳେ ଆପଣଙ୍କ ଚୁଟିିକି ଘୁମେଇକ ପୁରା ଘୋସାରିକି ମାରେ ଜାଣି ଜାଣିଛ ନା ନାହିଁ ଏ କଥାଟା ଆପଣ ଭୁଲି ଯାଉଛନ୍ତି ବୋଧେ ନା।
ତ ଯେହେତୁ ସେ ଛୋଟ ପିଲା ଥିଲା। ସେତେବେଳେ ସିଏ ମୋତେ ବାଡେଇଲେ ମୁଁ ତାକୁ କିଛି କହୁନଥିଲି ହେଲେ ଏବେ ଯଦି ସେ ମତେ ତାର ଟିପ ଟିକେ ବି ଦବ ମୁଁ ତାକୁ ଛାଡିବାର ହିଁ ନାହିଁ। ଜମା ବି ଛାଡିବାର ହିଁ ନାହିଁ ଜମା ବି ଛାଡିବେନି।
ଆଫ୍
ଆପଣଙ୍କର ମନେ ଅଛି ସେ ଛୋଟବେଳେ କେମିତି ଦେଖାହଉଥିଲା।
ନାଁଇ ନାହିଁ ଛୋଟବେଳେ ତାର ଭଲ ଚେହେରା ଥିଲା ପୁରା ପହିଲମାନ ଭଳିଆ ପୁରା ଚେହେରା ଥିଲା। ଆଉ ଆଉ ବହୁତ୍ ଶାନ୍ତ କିନ୍ତୁ ଥିଲା କିନ୍ତୁ ମୋ ବଡ଼ ଝିଅଟା ସେ ଟା ବେଶୀ ମୋଟା ନଥିଲା ଯଦିଓ କିନ୍ତୁ ସାଉଣ୍ଡ ହେଲଥ। ଥିଲା କିନ୍ତୁ ଭାରି ଦୁଷ୍ଟ ଥିଲା ମାନେ ଏତେ ଦୁଷ୍ଟ ମାନେ ତାର ଗୋଟେ ଖେଳନା ବାକ୍ସ ଥିଲା। ଜାଣିଛଟି ଗୋଟିଏ ଆମର ଗୋଟିଏ ଟିଭି ଆସିଥିଲା ସେ ଟିଭିର ଖୋଳ ଭିତରେ ତାର ସବୁ ଖେଳନା ରହିବ। ତା ର ଯେତେବେଳେ ଇଚ୍ଛା ହେବ ସେ ପେଟିଟାକୁ ଓଲଟେଇ ପକାଇବ। ଯାହା ଖେଳନା ଥିବ ଖେଳିବ। କାହିଁକି ଖେଳିବା ଖେଳିବ ଯେଉଠି ନାହିଁ ଇଚ୍ଛା ନାହିଁ ଫୋପାଡ଼ି ଦେବ ଏଇ କରିବ ସେ କରିବ ଏମିତି ତାର ଢଙ୍ଗ ସବୁଥିଲା। ଆଉ ସେଥିପାଇଁ ତା ମାମା ଠାରୁ ସିଏ ବହୁତ୍ ଥର ମାଡ଼ ଖାଇଛି। ଆଉ ବେଳେବେଳେ ତା ମାମା ଗୋଟେ ପଲଙ୍କ ଗୋଡ଼ରେ ତା ଗୋଡ଼କୁ ବାନ୍ଧି ପକାଇବ। ଆଉ ସେ ଖାଲି ଡାକିଵ ଜେଜେ ଜେଜେ ହ ଵ ଜେଜେ କହିବେ ଆଃ ଛୁଆଟା କି ଅବସ୍ଥା। ଛାତି ଆଉ ଏମିତି କହିକି ଜେଜେ ତାକୁ ଖୋଲିଦେବ ବୁଝିଲେ କି ଆଉ ଖାଇବା ପିଇବା ବୁଲିକି ଖାଇବା ର ମାଷ୍ଟର। ସେ ଆଜ୍ଞା ପାଖାଆଖ ଦି ଚାରି କିଲୋମିଟର ଭିତରେ ସେ କହିଦେବ କେଉଁ ଦୋକାନରେ କଣ ମିଳୁଛି। କଣ ଧରୁଛି ସେ ଆଜ୍ଞା ପୁରା ମାଷ୍ଟର ସେଥିରେ ଆଜ୍ଞା କହିବାର ନାହିଁ।
ଓହୋ ତାହେଲେ ଆପଣଙ୍କ ବଡ଼ ଝିଅକୁ ବୋଧେ ଆପଣ ସ‌ ମାନେ ସମସ୍ତେ ମିଶିକି ବହୁତ ଗେହ୍ଲା କରିକି ରଖିଥିଲେ ଛୋଟବେଳେ ଯୋଉଟା କି ସେ ଏବେ ବି ଅଛି। ଏବେ ବି କାହା କଥା ମାନୁ ନଥିବ କି କିଛି କରୁନଥିବ ଯେମି ସେ ଆପଣଙ୍କ ଆପଣ ତାକୁ କହୁଚନ୍ତି ତୁ ଏତେ ଡ୍ରେସ୍ ଅର୍ଡର କରିନି ସେ ଡ୍ରେସ୍ ଅର୍ଡର କରୁଚି। ଆ ପଣ ତାକୁ କୋହୁଛନ୍ତି ତୁ ପାଠ ପଢି଼କି ଚାକିରି କର ସେ ଚାକିରି କରୁନି। ଆପଣ ତାକୁ କୋହୁଚନ୍ତି ତୁ ଗାଡ଼ି ନେଇକି କୁଆଡ଼େ ଯାଆନି। ହେଲେ ସେ ଚବିଶି ଘଣ୍ଟା ବାର ବା ବାହାରେ ହଉଚି ବୁଲୁଚି ଗାଡ଼ି ଧରିକି। ମୁଁ ଠିକ୍ କହିଲି ନାଁ?
ହରେସ୍ ଆଜିକାଲି ସବୁ ପିଲାଙ୍କ ଢଙ୍ଗ ହେଇଗଲାଣି ମେଟ୍ରିକ୍ ପାସ୍ କଲା ପରେ ସେମାନେ ଆଉ ପ୍ଲସ୍ ଟୁରୁ କୋହୁଚନ୍ତି ଆମେ ଆଉ ସାଇକେଲ୍ ଧରିବୁନି। ଗାଡ଼ି ଆମର ଦରକାର। ଗାଡ଼ି ନେଇକି ସେମାନେ ବୁଲିବେ ଯୋଉ କାମରେ ଗଲେ ସେମାନେ ଗାଡ଼ି ନେବେ, କାନା ଆମ୍ ମୋ ବେଳେ ଆମେ ଚାଲିକି ଯାଉଥୁଲୁ ଟ୍ୟୁସନ୍ ଦୁଇ କିଲୋମିଟର୍ ହୋଉ ତିନି କିଲୋମିଟର୍। ନହେଲେ ସାଇକେଲ୍ ଯଦି ଅତି ବେଶୀରେ ମିଳେ ତାହେଲେ ଭାଗ୍ୟର କଥା। କିନ୍ତୁ ଏବେକା ପିଲାମାନେ ସମସ୍ତେ କୋହୁଚନ୍ତି ଆମେ ଗାଡ଼ି ଧରି ଯୁଆଡ଼େ ଯିବୁ କାମରେ ନ ଯିବୁନି ଆଚ୍ଛା, ଆଜିକାଲି ପିଲାଙ୍କୁ ଯଦି ତମେ କହିବ ସୋଉଦାପତ୍ର ଟିକେ ଦୋକାନରୁ ଆଣୁନ ସେମାନେ ବି ଆଣିବେନି। କି ଯାନି ଆଳୁ କିଲେ ଆଣିବ ସେମାନଙ୍କ ଦ୍ୱାରା ସେ କାମ ହବନେଇ। କିନ୍ତୁ ଯଦି କହିବ ଯାନି ଫାଷ୍ଟ ଫୁଡ଼୍ ଆଣିବ ଦୋକାନରୁ। ସେଥିରେ ସେ ଏକ୍ସପର୍ଟ, ସାଙ୍ଗେ ସାଙ୍ଗେ ଫାଷ୍ଟ ଫୁଡ଼୍ ଆଣିବାକୁ ପଳେଇବେ। ଆଉ ସେ ବାବଦରେ କିଛି କହିହବନେଇ ବୁଝିଲେ କି?
ହଁ ଏଇଟା ତ ଆପଣ ତାହେଲେ ଠିକ୍ କଥା କହିଲେ ଆପଣଙ୍କର ସାନ ଝିଅ ସତରେ ବୋହୁତ ନିରୀହ। କାହିଁକି ନାଊ ତାକୁ ତ ଗାଡ଼ି ଚଲେଇ ବି ଆସୁନାହିଁ। ତାକୁ ତ ଗାଡ଼ି ଶିଖି ବି ଆସିନେଇ, ସିଏ ତ ପ୍ଲସ୍ ଟୁ ପଢି଼କି ପ୍ଲସ୍ ଥ୍ରୀ ବି ସାରିଲାଣି ହେଲେ ତାକୁ ଗାଡ଼ି ଆସୁ ନେଇ ଗାଡ଼ିକି ତ ସିଏ ଧରିି ବି ପା ପାରିବନେଇ। ଛାଡ଼ ଗାଡ଼ି କଣ ସେ ତ ସାଇକେଲ୍ ବି ଚଲେଇ ପାରିବନି। ଏଇ କଥାରେ ଆପଣଙ୍କ ସାନ ଝିଅ ବୋହୁତ ନିରୀହ ବୋଲି ମୁଁ ମାନିଲି। ବୁଝିଲେ ତ?
ହଁ ଯେ ଗାଡ଼ି ଆଚୁଆଲି ତା ବଡ଼ ଭଉଣୀ ତାକୁ ଶିଖଉନି କି ଦୋଉନି। ବୁଝିଲେ କି? ରେ ତ ଶିଖେଇ ଦିଅନ୍ତେ। ସେ ଆଗେ ମୋ ସାଙ୍ଗେରେ ଗାଁକୁ ଗଲାଏଳେ ଏନ୍ ଏଚ୍ ଓପରେ ଗାଡ଼ି ଚଲାଏ ମୁଁ ଦେଖିଚି। ମାନେ ଭଲ ଗାଡ଼ି ଚଲାଏ ପ୍ରାୟ ପାଞ୍ଚ କିଲୋମିଟର୍ ଦଶ କିଲୋମିଟର୍ ଚଲାଏ ଉଁ ଚଲ କିଛି ନାହିଁ ଗୋ ଟେ ଦିନରେ ସେ ଗାଡ଼ି ଶିକିଯିବ। କାରଣ ତାର ତାର ନଜର ଠିକ୍ ଅଛି ସେ ଗାଡ଼ି କେମିତି ଚଲେଇବ ତେଣୁ କରି ମୁଁ ଭାବୁଚି ଗୋଟେ ଛୋଟ ଗାଡ଼ି ତାପାଇଁ କିଣିଦେମି ବୋଲି। ବୁଝିଲେ ନାଁ?
ତାକୁ କୁହନ୍ତୁ ତାକୁ କୁହନ୍ତୁ ସେ ଲୁନା ହିଁ ଚଲେଇବ ଲୁନା ହିଁ ସବୁଠାରୁ ଛୋଟ ଗାଡ଼ି। ସେଥିପାଇଁ ସେ ଲୁନା ଚଲେଇଲେ ତ ସେଇଟାକୁ ସେଇଟା ଠିକ୍ ହବ କାରଣ ଏଡ଼େ ବଡ଼ ସେ ଗାଡ଼ିକୁ ସେ ହ୍ୟାଣ୍ଡେଲ୍ କରିପାରିବନି ହେଲେ ଲୁନାକୁ ସେ ଭଲସେ ଇଏ କରିପାରିବ ହଉ ତାହେଲେ ଏବେ ମୁଁ ରଖୁଚି। ଆପଣଙ୍କ ସହିତ ମୁଁ ପରେ କଥା ହେବି ଆପଣଙ୍କ ସ୍ତ୍ରୀକୁ କୁହନ୍ତୁ ଯଦି ଏବେ ଆପଣଙ୍କୁ ଖାଇବାକୁ ଦବ ତାହେଲେ ଦେଇପାରେ।
ଠିକ୍ ଅଛି ଠିକ୍ ଅଛି ଓକେ ଓକେ ଓକେ।